କଣ କର
ରୋସେଇବାସ ଏବେ ସାରିକ ଆମ ତମକୁ କଲ କଲି। ସାରିନିଥ ମାନ ଅଧା ଜାଣି ସରିଥିଲି ଆଉ।
କଣ ରୋଷେଇ?
ମୁ ଚଉକରେ ମାଛ ହେଇଛି ଆଉ ଭାତ। ଭଜା ସକାଳ ତ ନି ଜଳଖିଆ ହେଇଯାଇଥିଲା।
ହୁଁ ହୁଁ।
ଆଉ ତମେ କଣ କରୁଥିଲ? ନାଇଁ ମୁଁ ସେଟା ଖାଇଛ ଛଣା ଯାଏ କି ଥୁଆଯାଏ।
ହଁ ତରକାରୀ ହବ ଫୁଣି।
ହଁ। ସବୁ ରେଡି କରିକି ଥୋଇଦେଇଚି ଆଉ। ପାଗ ପୁରା ଥଣ୍ଡା ପାଗ କାଲି ଯେମ୍ କାଲି ବି ଏମିତି ପାଗ ହେଇଥିଲା କିନ୍ତୁ ଆଜି ଯୋଉରେ ପବନ ହଉଛି କାଲି କିଛି ପବନ ହଉ ନଥିଲା ଆଉ।
କାଲି ପାଗ ଚେଞ୍ଚେ ହେଇଥିଲା କିନ୍ତ ଖରା ହଉଥିଲା ପାାଗ ଚେଞ୍ଚେ
ପାଗ ଚେଞ୍ଚ ହେଇଛି ଥଣ୍ଡା ଥଣ୍ଡା
ଆଜି କିନ୍ତୁ ଗରମ ଲାଗୁ ପାଗଟା ଚେଞ୍ଜ ହେଇଛି କିନ୍ତୁ ଆମ ଆଡେ ଗରମ ଲାଗୁଛି।
ନାଇଁ ଆଜି ଗରମ ନାହିଁ ପୁରା ଥଣ୍ଡା ଲାଗୁଛି ଆଜି ପାଗଟା। ବହୁତ ଜୋର ପବନ ହଉଚିତ ଆଉ।
କୁମୁ ତମର ତାହେଲେ ପାଖେରେ ନା ଗଛପତ୍ର ପ୍ରବଳ ଅଛି ଆଉ। ଆମର ଏରା ଆମର ତ ଚାରିପଟ ଆଙ୍କ ଘର ଯେ ଛେକିଛନ୍ତି।
ଆଛ ଭର ଆମର କିଛି ନାହିଁ ଆମର ତ ଏକୁଟିଆ ଆଉ।
ହୁଁ ଆମର ତ ଯେମତି ମାନେ କଣ କହିଲ? ଗାଁ ଭିତରଟା ବି ସହ ଯେନ୍ତି କଲୋନୀ ଟାଇପର ଅଁ ଗଳି। ଚାରପଟ ବାଟ ଖୋଲିଲେ ଘର। ଝରକା ଖୋଲିଲେ ଘର ମାନେ ଡାହାଣ ପଟକୁ ଗଲେ ଘର ବାଆ ପଟକୁ ଗଲେ ଘର।
ଘର।
ଜଣେ ମଣିଷ ଗଲେ ଆଉ ଗୋଟେ ଗାଡି ଯିବନି ଗଳିଟା ଏମିତି।
ଓହୋ।
ଆଉ କ ଣ କରିବା? ଆମର ବାରିଘର କିଛି ନାହିଁ ଦିଇ ଦିଇ ମହଲା ଘର କଲେ କଉ ଆଡ଼ୁ ପବନ ଆସିବ।
ହଉ
ଖାଇଚ କଣ?
ମୁଁ ଆଜି ଇପି ଖାଇ ଦେଇଥିଲି।
ଉଁ ହୁଁ ମୁଁ କା ମୁଁ କାଲି ଇପି ବନେଇକି ଖାଇ ଦେଇଥିଲି ତ ସେଥିପାଇଁ ତମେ ଶୁଣିଥିଲ ହେଥିପାଇଁ ଆଜି ବନେଇଦେଲ ଆଉ।
ନାଇଁ ସେ ଘରେ ଉଁ ଉଁ ଉଁ ଶୁଖିଲା ଗୋଟେ କଣ ମାସ ହବ ଏତେ ଦିନି ରହିଗଲାଣି।
ଆ ସେଇଆ ତ କହୁଛି ନା ଯୋଉ ଘରେ ଥିଲା ବୋଲି ନବ। ମାନେ ଜଣଙ୍କଠୁ ଶୁଣିଲେ ଇଛା ହବନି?
ନାଇଁ ସେଟାତ ମୋର ଟୋଟାଲି ହିଁ ମନେ ନଥିଲା ଏ ବସି ଟିକେ ଇନଷ୍ଟା ଆଡଉ ଆଡଉ ଟିଭି ସାମ୍ନାରେ ଭେଟ ହେଇଗଲା କେମିତି କରିନବା କଥା ଆଉ।
ତାହେଲେ ତାହେଲେ ତମ ସହିତ ଆଉ କଥା ହେବିନି କାହିଁକିନା ତମେ ମର୍ କାଲି କଥା ବି ଭୁଲି ଯାଉଛ ସେଥିପାଇଁ କୁହୁଛ ମନ ନଥିଲା।
ନାଇଁ ନାଇଁ ସେମିତି ନାଇଁ ସେମିତି ନାଇଁ କାମ ବେସ୍ତରେ ଆଉ ହେ। ହିଁ ହିଁ ଏଇ କଥାଟା ଇ ଖାଇବାର କଥା ଟା ହିଁ ମନେ ନଥିଲା।
ଓହୋ। ମାନେ ସବୁ ସଇଲାଣି ଖାଲି ମାଛ ତରକାରୀ ହବ ତ?
ହଁ।
କୋଉ ଥିରେ କରୁଚ ତମର ଚୁଲି ରେ।
ନାଇଁ ନାଇଁ ଚୁଲି ନାହିଁ ଗ୍ୟାସ ନା ଚୁଲି କାଇଁ।
ନା କୋଇଲା କାହାର ଚୁଲି କି କଣ। ଗ୍ୟାସ୍ ପ୍ରୋବ୍ଲେମ ହେଇଥିଲେ ସେଥିପାଇଁ ଏଇଟା କହିବାକୁ ପଡୁଛି ନ ହେଲେ ତ
ନାଇଁ ଗ୍ୟାସ ତ ହେଇଯାଉଛି ଗ୍ୟାସ ଖାଉନ ଗ୍ୟାସ ଆଉ ପୁଣି
ତମର ଆଭେଲେବୁଲୁ ଅଛି ତା ହେଲେ ଆଉ ଟାଙ୍କି ଆଉ ସେଥିପାଇଁ ପୁରେଇ ଦେଇଛିି ରଖିଦେଇଛି ଆଉ। ଷ୍ଟ୍ରୋକ। ହୁଁ ଆମର ଆଜି କିଛି ରୋଷେଇ ନାହିଁ।
କାହିଁକି?
ମୋ ପଖାଳ କାଲି ଅଛି ହେଲା ତାପରେ ଏବେ କଣ କଲେ ଛୁଆମାନେ କହିଲେ ଦହିିବରା ଖାଇବା ବୋଲି ସେ ଗଲେ ଛକକୁ ଆଣିବା ପାଇଁ ପୁଅ ଛ ଛକକୁ ଗଲା ଯେ ଦହିବରା ନାହିଁ ତ ବରା ତରକାରୀ ଆଣିଲା ଯେ ଆମେ ଖାଇ ଦେଇଚୁ।
ବରା ତରକାରୀ ଯୋଉ ଖାଇ ଦେଇଚୁ ତାପରେ ହୁଁ। ସମସ୍ତେ ଖାଇଲା ବେଳକୁ ହବ କେତେଟା କହିଲ ସାଢେ ଗୋଟେ ଦି ଟା। ତ ଏତେ ବଳୁ କଣ ଭା ସାରୁ ଆଳୁ ସିଝା ଅଛି ତାପରେ ଆଉ ଯାହା ପୋଡା ପୋଡି କରିବି। ପୋଡା ପୋଡି ତ ଯାହା କରିବି ଫଟ ଭାବୁଥିଲେ ସନ୍ତୁଳା କରିଥାନ୍ତ ମୁଁ କହିଲି ପୋଡା ପୋଡି ଅଛି ପୁଣି ସନ୍ତୁଳା କରିବି ନା ଥାଉ ସନ୍ତୁ ସନ୍ତୁଳା କରିବି ଖାଲି ପୋଟଳ ଆଳୁ ଭାଜିବି ଯେ କିନ୍ତୁ ଏତେବେଳୁ ଭାଜିଲେ ସୁଖୀ ଯିବନି।
ହଁ ହଁ ନାଇଁ ନାଇଁ ଭଜା ଟା ଗରମ ଗରମ ଖାଇଲେ ଭଲ ଲାଗେ।
ହଁ ହଁ। ତ ମାନେ ମୁଁ କହିଲି ଆଉ ଟିକେ ଯାଉ ଏଗାରଟା ସାଢ଼େ ଏଗାରଟା ହେଇଯାଉ ବାରଟା ହେଇଯାଉ କାଟା କଟି କରି ଦେବି ସାଢେ ବାରଟା ବେଳୁ ଭାଜିଲା ବେଳକୁ ଗୋଟେ ବଳକୁ ହେଇଥିବ ଠିକ ଖାଇଲା ବେଳକୁ ଭଲ ଲାଗିବ।
ହୁଁ।
ଏଇଆ ଆଉ ତାପରେ ମୁଁ ଖାଲି ଖାଇଦେଇକି ଅନା
ହଁ ସାଙ୍ଗେ ସାଙ୍ଗେ ହେଠୁ କଲା ତ ଖାଇଲା ମତେ ସେମିତି ଭଲ କିନ୍ତୁ ବେଳେ ବେଳେ ପୁଣି ଇଛା ହୁଏ ଆଗ କାମ ସାରିଦିଏ ତାପରେ ଆଉ ଯୋଉ କାମ ଦେଖିବି ସେମତି ବି ବେଳେ ବେଳେ ଇଛା ହୁଏ।
ମୁଁ ବି ସେମିତି ମୁଁ କହିଲେ କିଏ ଖାଉ ଖୋଉ ମୋର ହେନ୍ତି। ଖାଉ ବା ଯେତେବେଳେ ଯିଏ ଖାଉଚନ୍ତି ଖାଆନ୍ତୁ କିନ୍ତୁ ମୁଁ କାମ ସାରିକି ବସିବି କାମ ପ ଏଇ ବସ୍ତ୍ରରେ ଏଇ ଭଜା ଟିକେ ମୁଁ ପଛିକା କରିବି ମତେ ଚିନ୍ତା ହଉଚି କେତେବେଳେ
କତେବେଳେ କରିବି।
କରିବି ହଁ।
ଏଇ ଭାବନା ଟା ଝିଅ ବେଳେ ଜମା ରହୁନଥିଲା ମନରେ ହଁ ମ ବୋଉ କରିନବ ମା କରିନବ ମୋ ଭାବନା ବହୁତ ମୂର୍ଖ।
ଛୁଆ ନା ମାନେ ବୋଉ ହୋକାଙ୍କ କଥା ହଉ ଯାହା କହ ସେମାନେ ଏତେ କଷ୍ଟ କରି କରିବେ ଖାଲି ଡାକିଦେବେ ଆମକୁ ଏଇଟା ଗୋଟେ ବୋଲ ହାକ ଟେ କରିଦେ ବୋଲି ଆମେ ଶୁଣିବାନି ଏ ଏବେ ଭାବୁଚେ ଏ ମାନେ ସେମାନେ କେତେ କଷ୍ଟ ନ କରୁଥିଲେ। ସେଇଥିରେ ଏଇଆ କର ସେଇଆ କର ତାପରେ ରୋଷେଇ ବାସ କରିକି ଦେ ସମସ୍ତଙ୍କୁ ଖାଇବା ଦେଇ ସାରିକି ନିଜେ ପଛରେ ଖାଇ ତାପରେ ପୁଣି ମୋ ବୋଉ ଗୋଟେ କଥା ମୋ ବୋଉ ଗୋଟେ କଥା କହିବ ମାନେ ଖାଇ ଦେଇକି ଚାରିଆଡ଼େ ସବୁଆଡ଼େ ବାସନ ପକେଇ ଦେଇଥିବେ ଉଠିକି ସବୁ ଯାଇଥିବେ ହାରି ଆମେ ଏଇଟା ଗୋଟେ ଝିଅ ଗୁରା ହେଲେ ପଛେ ଆଗେ ଆମେ ବାସନ ଗୋଟେଇବୁ ତାବୋଲି ତାପରେ ସେ ଖାଇସାରିକି ବାସନ ଗୋଟିବ ଗୋଟେ ଡାଇଲଗ୍ ମାରିବ କ କହିଲ ମୁଁ ଖାଏ ମୁଁ ମାନେ ଖା ମୁଁ ଖାଆନ୍ତିନିକି ଏତେ ବାସନ ମାଜନ୍ତିନି। ଗୋଟାନ୍ତିନି। ହେମିନ୍ତି କଇଁବ। କାଇଁ ସେତବଳେ ଆମେ ତାଙ୍କମାନଙ୍କ କଥା ବୁଝିପାରନ୍ତିନି ଏବେ ଯେତବଳେ ଆମେ ବାହାହେଇସାରିଲେ ହେତେବେଳେ ବୁଝିଲେ ନା।
ଆ ହଁ ପା
ବୁଝିଲାବେଳୁକୁ ହାତଛଡ଼ା ହେଇସାରିଲାଣି। ଏବେ ଗୋଟେ ଜିନିଷ ଯଦି ଏତେ କାମ କରିଥିବେବି ଯଦି କହିବେ ଟିକେ ଗୋଡ଼ଟା ଝିଅ ପକେଇଦେଲୁକି ଟିକେ ଘଷିଦେଲୁ ନାହିଁ କରିଦବା ଡାଇରେକ୍ଟ ହେଲା। ଏବେ ଆମର ଯଦି ଟିକେ କେତେଳେ ହେଇଯାଉଚି ଛାଡ଼। ସେକଥା ମନେ ମାନେ ଆମେ ଏତେ ଏବ ସେମାନେତ ଯେତିକେ କାମ କରୁଥିଲେ ଆମେତ ସେତିକି କାମ କରୁନଥିଲେ। କରୁନେବି
ତମେ ଝିଅ ବଳେ ଆଉ କଣ କରୁଥିଲ ମାନେ ବାସ୍ ପଢ଼ାପଢ଼ି ସଇଲା ପରେ ବାହାଘର ହେଇଗଲ।
ମୁଁ ପ୍ଲସ୍ ଟୁ ପଢିଚି ବାହାଘର ହେଇଗଲା ପରା।
ଆଚ୍ଛା ଆଚ୍ଛା ପ୍ଲସ୍ ଟୁ ସରିଚି ଯେମିତି ବାହାଘର ଭଲ ଅଛୁ। ମୁଁ କାନେଡ଼ା ଆସିଲେ ସେମାନେ ଘରେ ବାହାଘର କରିବେ ଆଉ।
କାନେଡା ଆମର ରିଲେଟିଭରୁ ବାହାଘର କରିଦେଲେ।
ଆଚ୍ଛା ଆଚ୍ଛା ଲଭ୍ ମ୍ୟାରେଜ କି?
ଆମର ରିଲେଟିଭରେ ମ୍ୟା ହଁ ମ୍ୟାରେଜ ହେଇଚି।
ନାଇଁ କହିଲି ଲଭ ମ୍ୟାରେଜ ଥିଲା କି?
ମୋ ମୋ ଯାଜ ମୋ ଯା ଯିଏ ସିଏ ମୋ ମାମୁଁ ମାମୁଁ ଝିଅ।
ଆଜ୍ଞା ଅଁ ହଁ।
ସେ ପ୍ରସ୍ତାବ ପକେଇକି କରିଚି ଆଉ।
ହୁଁ।
ଏଇଭଳିଆ ଆଉ। ଆଉ ଏବେ ଆଉ କିଛି ତାହେଲେ କାମ ନାହିଁ ଖାଲି ଶୋଇବ ନା।
ଶୁଏନି ମୁଁ ଶୁ ଶୁଏନି। କଁ କରିବା ଯାହା ସିଲେଇ ଫିଲେଇ ଟିକେ ଥିବ ବୋଲେ କଣ କରିବି ଘର ସଫା କରିବି। ଯାହାଲେ ତୁ ଏମିତି ଏପଟ ମୋବାଇଲ୍ ଟିକେ ଦେଖିବି ଏଇଆ କାମ ଆଉ।
ଓହୋ ମେସିନ୍ ପକେଇଚ?
ହଁ ମୁଁ ରଖିଚି ଘରେ ମେସିନ୍।
ହଁ ନିଜେ ମାନେ ସେଇଟା ସବୁ ବ୍ଲାଉଜ୍ ଫ୍ଲାଉଜ୍ ବନଉଚ?
ଏବେ ମୁଁ ମାନେ କାହାର କରୁୁନି ମୁଁ ନିଜର ନିଜର।
ହଁ ଏବେତ ସମସ୍ତେ ଗୋଟେ ଗୋଟେ ଘରେ ଆଣିଲେଣି ହାରି ସମସ୍ତେ ନିଜ ନିଜର ସିଲେଇ ଅଁ ଚିରା ଫଟା ସବୁ ସିଲେଇ କରିବା
ନାଇ ଘରେ ଯେତେବେଳେ ଥିଲେ ସହରେ ଥିଲେ ମୁଁ ଅନ୍ୟ ମାନଙ୍କର ଘରେ କରେ କିନ୍ତୁ ଆଉ ଏଠି ଆଉ ମୁଁ ଏ ତୁ କିଏ କରୁଚି କହୁନ ନିଜେ ନିଜର କରିବା।
ଓହୋ ସେ ମେସିନ୍ ଟା ଘରୁ ଆଣିଚନ୍ତି ବୋଧେ ଆଉ।
ହଁ ଏବେ ତ ଆଉ ଏବେ ଆଣିଦେଇଚି। ଆଗରୁ ଆଣି ନଥିଲି।
ର ରଜ ପାଇଁ ଘରଦ୍ୱାର ପୁରା ପରିଷ୍କାର କଲଣି ନା?
ହଁ ହଁ ହଁ। ପ୍ରପ ହଁ।
ମୁଁ ଭାବୁଚି ଆଜି ମୋ ଗଡ୍ରେଜ ଟା ବାଗେଇ ବି ବୋଲି ଯେ ସାହାସ ପାଉନି। ଯୋଉଦିନ କିଛି କାମ ନଥିବ ଏଇଥିପାଇଁ ତା ମାନେ ଇଚ୍ଛା ହିଁ ହବନି। କହିବି ଯୋଉ ଦିନ କାମ ନଥିବ କରିଦେଇ ଥୋଇଦେବି। ଏ ଇଚ୍ଛା ହିଁ ହଉନି କରିବା ପାଇଁ। ହେତବଳୁ ମୁଁ ଖାଇକି ଏଇଠି ପ -ପଡ଼ିକି ଏଠି ମୋବାଇଲ ହିଁ ଦେଖୁଚି। ଦେଖିବା ଦଶଟା ପରେ ହେଲାଣି ଟିକେ କଥା କୋଥି ହବା।
ଏମ୍ ଏବ୍ ଏବେଠୁ ରଜ ପାଗ କରିଦଉଚି?
ହଁ ହଁ ମୋତେ ତ ଲାଗୁଚି ପ୍ରବଳ ଖରା ହବ।
ହୁଁ ତୁମ ଗାଁରେ ତମ କଣ କଣ ଦୋଳି ପଡ଼େ?
ଦୋଳି କିଛି ନାଇ ସେ ଯୋଉ ଅ ଏ ପଟା ଦେଇ ନିଶୁଣି ଦୋଳି କରନ୍ତି। ସେ ଯୋଉ ହଁ ଖୁଣ୍ଟ ପୋତି କି ଯୋଉ ରାମଦୋଳି କୁହନ୍ତି, ସେଟା ରାମଦୋଳି ନୁହୁଁ ମ ଯୋଉଟା କଣ ଏଇ ଦୋଳି ଟା ନା ମୋର ମନେ ପଡୁଚି ସେଇ ଦୋଳି ଟା କରନ୍ତି। ଆଉ ଦଉଡିର ପଟା ପକେଇ ବି କରନ୍ତି। ଗୋଟେ ଆମ ମ ଆମ୍ବ ତୋଟାରେ ସବୁ ଦୋଳି ପଡିଥାଏ। ସେଇଠେ ଦୋଳି କରିଥାନ୍ତି ଆଉ।
ଆଛା।
ସଖାଳୁ ସେ ପିଠାପଣା ଖାଇକି ଯାଅ, ପୁଣି ଗୋଟାଏ ବେଳକୁ ଫେର ଘରକୁ। ପୁଣି ଖାଇ ପିକି ଟିକେ ରେଷ୍ଟ ନେଇକି ପୁଣି ଉଁ ଦିଟା ତି ତିନିଟା ବେଳକୁ ପୁ ପୁଣି ବାହାରିକି ଚାଲୁ। ଆଡୁ ଦି ଘଣ୍ଟା ଖଡେ ହେଡେ ମଜା କରି ସାରିଲା ପରେ ପୁଣି ସବୁ ବୁତକ ଦଳଟା ଯାକ ଯାଇକି ପୁଣି ଆଉ ଗୋଟେ ଗାଁ ଆମ ଗାଁ ରେ ଫଙ୍କସନ ହୁଏ। ସେଠିକି ଯାଉ ନହେଲେ ଗାଁ ପାଖ ଗୋଟେ ଗାଁକୁ ବି ଯାଉ।
ହଁ।
ଫଙ୍କସନ୍ ଦେଖିକି ହେଠୁ ଘରକୁ ଫେରୁ। ତାପର ଦିନ ସକାଳୁ ଗାଧେଇ ସାରିଲେଉ କାମ ସାରିକି ସଂକ୍ରାନ୍ତି ପାଇଁ କି ପାହାଡକୁ ଯାଉ।
ଓ ହୋ। ଶାଶୂଘର ବୋହୂ ହେଲ ଆଉ କଣ ରଜ ଭଲ ମନ୍ଦ କିଛି ନାହିଁ।
ନାଇଁ ନା କିଛି ନାହିଁ।
ମାଇଣ୍ଡ ତ ନିଜେ ନିଜେ ଅଟମେଟିକ ମାଇଣ୍ଡ ତ ଚେଞ୍ଜ ଇଛା ଥିଲେ ବି ଚେଞ୍ଜ ହବ ଆଉ।
ହଁ ଯେ ଝିଏ ଦିନେ ସେତେବେଳେ ମାନେ ଇଛା ହୁଏ ସଜ ହବା ଲଗେଇବା ଇଆଡେ ଯିବା ସିଆଡ ଯିବା। ଆଉ ହେରା ନାହିଁ।
ନାଇଁଁ ହଁ।
ମୁଁ ଖାଲି ସକାଳୁ ସଜ ବାଜ ହେଇକି ଗୋଟେ ଭିଡିଓ ବନେଇଦେବି ସଇଲା ମର।
ଅ ହଁ ୟୁଟ୍ୟୁବ ଏଇ ଯୋଉ ଇନ୍ଷ୍ଟାଗ୍ରାମ ହଉ ଖୋଲିଚନ୍ତି କି ଆଛା ଆଛା ଯି
ରେଗୁଲାର ଭିଡିଓ ଗୋଟେ ପୋଷ୍ଟ କଦେବେ ସଇଲା ଆଉ କିଛି ନା। ସେଠିକି ଆଉ ଆଉ ଯିବାର ନାଇଁ ତା ପରଦିନ ସଖାଳ। ନଅଟା ଓଲୁକୁ, ଆଜି କିନ୍ତୁ ପୋଷ୍ଟ କରନି।
ଆଛା, ଆଛା ଝୀଅ ଛୁଆ ସ୍କୁଟି ଚଢିବନି ହଉ।
କାଲି କାଲି କାଲି ଭିଡିଓ ଟା ଭିଉ ଗଲାନି ବୋଲି ମୁଁ ଆଜି ପୋଷ୍ଟ କଲିିନି ଆଉ।
ହଁ ତାହେଲେ ତମେ ତମ ଆସ ହଉ ଠିକ ଅଛି ତାହେଲେ।
କୁହ କୁହ କଣ କହୁଥୁଲ?
କହିଲେ ଆଇଡି ଟା ତାହେଲେ ମତେ ଦେଇଦେବେଯେ ମୁଁ ତମକୁ ପୋଷ୍ଟ କରଦେବି ଆଉ କଣ। ହୁଁ ହଉ ହଉ।